ହେଲୋ
ହେଲୋ ତମକୁ ଶୁଭୁନି କି?
ହଁ ଏବେ ଶୁଭିଲା
ହୁଁ, କଣ କରୁଥିଲ?
ଏଇ ସକାଳ ରୋଷେଇ ଆଉ
ରୋଷେଇ ସରିଲାଣି ମୁଁ ଏଇ ସକାଳେ ନା ହୁଁ, ହୁଁ, ମୁଁ ଏବେ ସଫାସତୁରା ସାରିଛିି ଆସିଛି ଆଉ
ଓହୋ ଆମର ଏଇ ଭାତ ବସିଛି, ଡାଲି ହେଇସାରିଲାଣି ଉଁ ଭଜା ହେଇ ସାରିଲାଣି ଶାଗ ବଛା ହଉଥିଲା ସକାଳ ନିତ୍ୟକର୍ମ ସାରିକି ଏତିକି କାମ ହେଇଛି ସକାଳୁ ଆଉ।
ହ ହ କଣ ଖାଇଲଣି?
ନାଇଁ ସକାଳୁ କିଛି ଖିଆ ହେଇନି ବି ପି ମେଡିସିନ ଖିଆ ହେଇ ହେଲେ ତ ଏଇନା କିଛି ଖିଆ ହେବନି ଟିକଏ ସମୟ ପରେ ଆଉ।
ଅ, ହଁ।
ଆଉ ତମ ପରିବାରରେ କେତେ ଜଣ ଅଛନ୍ତି?
ଆମ ପରିବାର ରେ ଯା ଆମର ଆଠ ଜଣ।
ଆଠ ଜଣ ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ, ସେମିତି ସମସ୍ତଙ୍କ ଦେହ ଖରାପ୍ ହଉଛି ଖାଲି ଦୁଇ ଜଣଙ୍କ ଦେହ ଭଲ ଅଛି।
ଉହୁଁ, ହୁଁ ଏଇ ଯୋଉ ଛୁ ହଁ, ଭଲ ଅଛି, ଭଲ ଅଛି। ଏଇ ଯୋଉ ଛୁଟି ହେଇଥିଲା କୁଆଡେ ପିଲାପିଲାଙ୍କୁ ନେଇକି ବୁଲିବା ପାଇଁ ଯାଇଥିଲେ
ହଁ ଯାଇଥିଲି ଗାଁ ଆଡେ ଜେ ରଜ ସାରିକି ଆସିଲି ଆଉ।
କେମିତି ତମ ଗାଁରେ ରଜ ପାଳନ କଲେ?
ଆମ ଗାଁ ରେ କୋଉ ବର୍ଷ ତ ରଜ ମହୋତ୍ସବ ହୁଏନି ଏଇ ବର୍ଷ ଫାଷ୍ଟ ରଜ ମହୋତ୍ସବ କରିଥିଲେ ଭଲ ଧୁମଧାମ ରେ ନାଚ, ଗୀତ, ଡ୍ୟାନ୍ସ ପୁଚି ଖେଳ କବାଡି ସବୁ ଖେଳ କରୁଥିଲେ ଆଉ ଖାଇବାକୁ ବି ଭୋଜିବା ତ ଦେଇ ଥିଲେ ସମସ୍ତଙ୍କ ଗାଁ ଯାକ ସବୁ ଝିଅ ଲେଡିଜ ସମସ୍ତଙ୍କୁ ଦେଇଥିଲେ ଆଉ ଝିଅ ବୋଉଙ୍କୁ ଡାକିଥିଲେ। ଆଉ ସ ଗୁପ୍ଚୁପ୍ ଫୁପଚୁପ୍ ହେଇଥିଲା ଆଇସ୍କ୍ରିମ୍ ଫାଇସ୍କ୍ରୀମ ହେଇଥିଲା ଦେଇଥିଲେ ଯେତବେଳେ ଦୋଳି ଖେଳି ଯାଇଥିଲେ ଦୋଳି ପାଖକୁ ସମସ୍ତଙ୍କୁ ଦେଇଥିଲେ ଦିଅନ୍ତି ଖାଇବା ପାଇଁ ଆଉ ଗୁପ୍ ଚୁପ୍, ଆଇସ୍କ୍ରିମ୍, ପାନ, ରଜ ପାନ